ହାଲୋ ଭଲ ଅଛ?
ହଁ ବହୁତ ଭଲ ଆଉ ତମ ଖବର କଣ?
ହଁ ଭଲ ଆଉ କଣ କରୁଥିଲ?
କିଛି ନାହିଁ ସନ୍ଧ୍ୟା ଟାଇମ୍ ହେଲାଣି ଆଉ ଟିକେ ଧୂପ ଫୁଫ ଦେଇ ଚାଫ ଫା ଟିକେ ପିଇବା ଆଉ।
ଚା ବିସ୍କୁଟ ଖାଇବା ସରିଲାଣି?
ନାଇଁ ନାଇଁ ଧୂପ ଫୁଫ ଟିକେ ଦିଆ ହଉ ତାପରେ ଖାଇବା ଆଉ
ଓହୋ ଚା କେମିତି ଲାଗେ ପିଇବାକୁ ଭଲ?
ହଁ ମୋର ତ ବହୁତ ପସନ୍ଦ ଚାହା ସକାଳେ ଖରାବେଳେ ସନ୍ଧ୍ୟାବେଳେ ସବୁବେଳେ ଚାଲେ।
ଓହୋ ଆଉ ଆଜି ଖରା ବେଳେ କଣ ଖାଇଥିଲ?
ଆଜି କଣ ତ ପଖାଳ ଭଜା ଶାଗ ଏମିତି ଖାଇ ଦେଇେଛ ଆଉ। ଗରମ ହଉଛି?
ହଁ ବହୁତ ଗରମ ଆଉ ତମ ଆଡେ ପାଗ କେମିତି ଦେଇଛି?
ଏଇ ବର୍ଷା ଉଠେଇଛି ଯେ ପବନ ଫବନ କିଛି ହଉନି ଯୋଉ ଗରମ ଗୁଳୁଗୁଳି।
ହଁ ଆମ ଆଡେ ବି ସେଇଆ। ବର୍ଷା ଉଠେଇଛି ହଉନି ଆଉ ଏତେ ଗରମ ରେ ପଖାଳ ମତେ ଭଲ। ଦେହକୁ ବି ଭଲ ପେଟ ଥଣ୍ଡା ରହିବ ଭଲ। ଆଉ ରାତିରେ କଣ? ହଁ ଭଲ ଆଉ ରାତିରେ କଣ ରୋଷେଇ?
ରାତିରେ ସେଇ ଭାତ କିଏ ପଖାଳ ଖାଇଲା କିଏ ଗରମ ଖାଇଲା କିଏ ରୁଟି ଖାଇଲା ସବୁ ଅଛି। ହେଇକି।
ତମର ପସନ୍ଦ ରୁଟି।
ନା ନା ମତେ ରୁଟି ଜମା ପସନ୍ଦ ନୁହଁ ମୋର ପଖାଳ ରାତିରେ ସକାଳେ ସେତେବେଳେ ବାଡ଼େଇ ଦେଲେ ମୋର ଭଲ।
ହ ଆଉ ରଜ ତ ଅଳ୍ପ ଦିନ ରହିଲା ଆଉ। ଆଉ କଣ ସବୁ ରଜ ପାଇଁ ସଜବାଜ ପାଇଁ କିଣା କିିଣି ଚାଲିଲାଣି?
ହଁ ଚାଲିନି ଆସ୍ତେ ଆସ୍ତେ ଟିକେ ହବ କାଲି ଆଡକୁ ଦେଖିବା ଯିବା। ଏଇ ବର୍ଷାକୁ ଡରିକି କୁଆଡ଼େ ଯାଇହଉନି କେତେବେଳେ ପଳେଇ ଯାଉଛି।
ହଁ ହଁ ଆଉ ତମ ପିଲାମାନେ କଣ କରୁଛନ୍ତି।
ଖେଳୁଛନ୍ତି ବସି ସାଙ୍ଗମାନଙ୍କ ସହିତ ତଳେ ବଗିଚାରେ।
ତମ ର ଦିଟା ଛୋଟ ଛୋଟ ପୁଅ ନା। ଦୁଷ୍ଟ ହଉଛନ୍ତି ବୋଧେ।
ହଁ ବହୁତ୍। ଖେଳୁଛନ୍ତି ସାଙ୍ଗମାନଙ୍କ ସହିତ ଯାଇ ତଳେ ମୁଁ ଜଗିଛି ଏଉଠୁ ଉପରେ।
ଓହୋ, ପାଠ ପଢିଲେଣିି?
ହଁ ଏ ବର୍ଷ ହେଲା ପ୍ରଥମ କ୍ଲାସ୍ କଲେ ତାପରେ।
ସ୍କୁଲ୍ ତ ଛୁଟି ଅଛି ଆଉ ପିଲା ଘରେ ରହୁଥିବେ?
ହୁଁ।
ଆଉ ରଜରେ କଣ କଣ ପିଠା ତିଆରି କରିବ ଭାବି ସାରିଲଣି?
ହଁ ହବ ଚକୁଳି ତ ହୁଏ ଏମିତି, ରଜରେ ଟିକେ ସବୁବେଳେ ପୋଡ ପିଠା ଟା ଖାଇବାକୁ ଭଲ ଲାଗେ।
ପୋଡ଼ ପିଠା ତୋମ ବନେଇ ଆସେ?
ହଁ ସେମିତି ମୁଁ ଯାଇତାଇକିରି ବନେଇ ଦିଏ। ମୋ ଶାଶୁ ଭଲ କରନ୍ତି, ମୋତେ ଏତେ ଆସିନି।
ଅ, ତୋମ ଶାଶୁଘରେ ତଥାପି କୋଉ କୋଉ ପିଠା ବନାଅ?
ଆମର ଉଁ, ଶାଶୁ ବନାନ୍ତି ପୋଡ ପିଠା, ବୁଢା ଚକୁଳି, ଚ କୁଳି, ଇଟିଲି ସବୁ ବନା
ହଁ ତୋମକୁ କୋଉ ପିଠା ବେଶୀ ଭଲ ଲାଗେ ଖାଇବା ପାଇଁ?
ଆଉ ମୋତେ ତ ପୋଡ ପିଠା ହିଁ ଭଲ ଲାଗେ।
ଅମ୍, ଓ ଶାଶୁ ବନାନ୍ତି ତୋମେ ଖାଅ ନା ନିଜେ ବି ବନାଅ?
ଆଉ ମୁଁ ଶାଶୁଙ୍କୁ ଟିକେ ବନେଇବାରେ ହେଲ୍ପ କରିଦିଏ। ସାହାଯ୍ୟ କରିକି ମୁଁ ମୋର ନିଜେ ଖାଏ।
ମାନେ ତୋମ ରୋଷେଇ ଭଲ ଲାଗେ ନା ଯିଏ ଅନ୍ୟ କିଏ ବନେଇଲେ ତୋମେ ଖାଇବାକୁ ଭଲ ଲାଗେ?
ଅ, ନାଇଁ ନାଇଁ ମୋତେ ଯୋଉଟା ଆସେ ମୁଁ ଯୋଉ ଯୋଉ ଗୁରା ଭଲ ସେ ରାନ୍ଧିପାରେ ମୁଁ ବନାଏ। ଆଉ ଯୋଉ ଯୋଉଗୁରା ମୋତେ ଟିକେ ଆସେନି, ସେଗୁଡା ମୁଁ କଣ କରେ ପ୍ରସ୍ତୁତ କରିବାରେ ଟିକେ ସାହାଯ୍ୟ କରିଦିଏ। ତାପରେ ସେ କରନ୍ତି ଆମେ ମିଶିକି ଖାଉ ଆଉ।
ଓହୋ, ଓ ତୋମ ଶାଶୁଘର ଟା କୋଉଠି କହିଲ?
ଆମ ଶାଶୁ ଘର ଖୋର୍ଦ୍ଦା।
ଓହୋ, ଆଉ ଖୋର୍ଦ୍ଧାରେ ତ ବଢିଆ ବଢିଆ ଜାଗା ବୁଲୁଥିବ ଆଉ?
ହଁ ଏଇ ଖରା ଯୋଉ କିଛି ଯାଇ ହଉନି। ଆମେ ସବୁବେଳେ ଶୀତ ଦିନେ ବୁଲାବୁଲି କରୁ।
ତଥାପି ଲୋକମାନେ ଖରାରେ ବି ବୁଲୁଛନ୍ତି। ଆମର ସେଠି ନନ ନ୍ଦନକାନନ ଦେଖୁନ ଖରାରେ ବି ଲୋକ ନନ୍ଦନକାନନ ତାପରେ ସାଇନ୍ସ ବିଜ୍ଞାନ କେନ୍ଦ୍ର ସବୁଆଡେ ଯିବେ।
ହଁ ଏଇ ଜଣ ଜଣଙ୍କୁ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ।
ଆମର ଇଆଡେ ଆସୁନ କେତେ ଦିନ ହେଲାଣି ଆସିନ। ଆମର ଏଠି ରଜ ଦୋଳି ରଜ ଦୋଳି ପାଇଁ ରଜ ପାଇଁ ଦୋଳି ପଡେ।
ଏ ଯିବା ଯିବା ତୋମ ଆଡେ।
ଏଇଠି ପୁଣି ଦୋକାନ ବଡ ବଡ ଦୋକାନ। ଖାଇବା ଦୋକାନ। ତାପରେ ରଜ ମହୋତ୍ସବ। ରଜ ର ନାଚ ଗୀତ ସବୁ କାର୍ଯ୍ୟକ୍ରମ ହୁଏ।
ହଉ ଯିବା ଦେଖିବା କେବେ ଗୋଟେ ଯିବା ପିଲାଙ୍କୁ ନେଇକି।
ହଁ ଆଉ ଏବେ କୋଉଠି ଅଛ?
କେବେ? ଉଁ, ଘରେ ଘରେ ଘରେ ଅଛି ଏବେ ପିଲା ଖେଳିକି ଆସିଲେ। ଟିକେ ତାଙ୍କୁ ଟିକେ ପ୍ରାର୍ଥନା କରେଇବି। ତାପରେ ସେ କରିବେ। ତାପରେ ତାଙ୍କର ପା ଠ ପଢିବେ ଆଉ।
ଓହୋ, ତୋମେ ଚା ଯୋଉ ବନାଅ କଣ ଅଦା ପକା ନା ଏମିତି ଖାଲି?
ନାଇଁ ନାଇଁ ମତେ ଟିକେ ମତେ ଟିକେ ଗୋଲମରିଚ ଆଉ ଟିକେ ଯୋଉ ଅଦା ପକେଇକି ମିଶେଇକି କରିବାକୁ ଭଲ ଲାଗେ। ଚ୍ଛା।
ଏ ମୁସଲା ଚା।
ହଁ।
ପାଗ ଟା ଖରା ଅଛି ନହେଲେ ବର୍ଷା ହେଇଥିଲେ ପୁରା ମସଲା ଚା ମୁଡି ମିକସ ଚର ଲଗେଇକି ଖାଇବ ବଢିଆ ଲାଗିବ ଆଉ।
ଆଉ ତା ସହିତ ଟିକେ ପକୁଡି ଭଲ ଲାଗିବ ଆଉ ବ
ଓ ଏଟା ତ ଗ୍ୟାସ ର ଏତେ ମାନେ ସମସ୍ୟା ଯେ କୁହନି। ଉ ଗ୍ୟାସ୍ ଆସିବାକୁ ବହୁତ ମାନେ ତା ଅସୁବିଧା ହଉ ଚି ବହୁତ ସମୟ ଲାଗି ଯାଉଛି ଆଉ କଣ?
ଆମର ସେଇ ଅସୁବିଧା ହଉଥିଲା ହେଲେ ମୋ ଶାଶୁ ଗୋଟେ ଚୁଲି କରିଦେଇଛନ୍ତି ବାରିପଟେ। ଯେତେବେଳେ ଗ୍ୟାସ୍ ଟିକେ ସରିଯାଉଛି ଆମେ ଯାଇଛୁ ଚୁଲିକୁ ରାନ୍ଧିବାକୁ ଆଉ।
ଚୁଲି ଜଳିବ ଠିକ ଅଛି ଯେ କାଠ ସିନା ମିଳିଲେ ତମେ ଚୁଲି ଜାଳିବ।
ନାଇଁ ଆମର ଏଠି ଖୋର୍ଦ୍ଧ ରେ ବହୁତ କାଠ ମିଳିଯାଉଛି ଆଣିକି ରଖିଦେଇଛୁ ତା ତାପରେ ଆମ ଘର କାମ ପାଇଁ କାଠ ଆସିଥିଲା ମିଳି ଯାଇଛି ତାକୁ ରଖିଛି ସବୁ ଚୁଲିରେ ରୋଷେ ଇ କଲେ ସେଇଟା ତ ବଢିଆ ବାସ୍ନା ଚୁଲି ରୋଷେଇ ଟା।
ନା ନା ଗାଁ ଆଡେ କଣ କି ଟିକେ ଭଲ କାଠ ଟିକେ ମିଳିବ ତମକୁ ଅସୁବିଧା ନାଇଁ‌। ଆଉ ଏ ସହରରେ ତ ଜାଣିଥିବ ଆଉ ଗଛ ତ ନାହିଁ ଆଉ ତମେ କାହାକୁ କାଟିକି ଆଣିବ?
ସବୁ ତ ଘର କରିବାକୁ ଗଛ କାଟିଲେ ଆଉ କୋଉଠୁ ଆସିବ ଗଛ?
ସେଇ ଗ୍ୟାସ ଅସୁବିଧା ଆମେ ତ ସେଇ ପଖାଳ ଆଳୁ ପକେଇ ଦଉଛୁ। ଆଉ ଯାହା ମିକ୍ସଚର ଫିକଚର ଲଗେଇ ଖାଇ ଦଉଛୁ ଆଉ।
ହଁ।
ଆଉ
ଆଉ ତମେ ଚା ପିଇଲଣି?
ନା ଆମର ଏବେ କୋଉଠି ହେଇଛି ଆମର ପିଲାକୁ ଚା ଛଅଟା ହେଇଛି ନା ଏବେ ସାତଟା ବେଳକୁ ଚା ପିଆହବ। ଆଉ ଟିକେ ଖିଆହବ ବିସ୍କୁଟ ଫିସ୍କୁଟ ଖିଆ ହବ ଟିକେ ଆଉ କଣ କରିବ ଆଉ ଘରେ ସମସ୍ତଙ୍କ ଦେହ କେମିତି ଅଛି?
ହଁ ସେମିତି ଏଇ ଗରମ ଯୋଗୁରୁ ଖାଲି ପିଲାର ଚିଡିଚିଡା ହେଇଯାଉଛନ୍ତି।
ଆଉ ପିଲାମାନେ ଖେଳୁନାହାଁନ୍ତି?
ହଁ ଖେଳୁଛନ୍ତି ତାଙ୍କର ଗରମ କଣ ଶୀତ କଣ ବର୍ଷା କଣ ସବୁବେଳେ ଖେଳ।
ଖରା ଛୁଟି ମିଳଛି ଆଉ ବୁଲିଆକୁ କୁଆଡେ ଯାଇନ?
ବୁଲିକି ନା ନା ଆଉ ଯାଇନୁ ଯିବୁ ବୋଲି ଭାବିଥିଲୁ ପୁରୀଆଡେ ଆଉ ଯାଇ ହେଲାନି ଗରମ କୁ ଡରି ତାପରେ ସେଠି ଯୋଉ ଭିଡ ରହୁଛି ମୁଁ ଦିଦିଟା ଛୁଆଙ୍କୁ ନେଇକିରି ତା ଭିତରେ ଗଲାବେଳୁ ମତେ ଭାରି ଡର ମାରୁଚି।
ହଁ ଛୋଟ ପିଲା ଆଉ ଟିକେ ବଡ ହେଲେ ଯିବ କିନ୍ତୁ ପୁରୀ ଗଲେ ବଢିଆ ମଜା।
ହଁ ସବୁ ଭଲ ଖାଲି ସେଇ ପିଲାଙ୍କୁ ନେଇକି ଭିଡରେ ଗଲା ଳୁ
ଏ ଖରାଦିନେ ସମୁଦ୍ର କୂଳିଆ ପବନ ଖାଇବ। ପୁରୀର ବାଲିରେ ବସିବ କେତେ ବଢିଆ ଲାଗିବ। ହା ଜଗନ୍ନାଥଙ୍କ ଦର୍ଶନ ତ ଭାଗ୍ୟରେ
ମୁଁ ଯାଇଥିଲୁ ଆର ବର୍ଷ ଯାଇଥିଲୁ ଏ ବର୍ଷ ଯିବୁ ଯିବୁ ବୋଲି ବାହାରିଥିଲୁ ପୁଣି ଯାଇପାରିଲୁନି ସେଇଟା ତ ଜଗାର ଡୋରି ନ ଲାଗିଲେ ଯାଇ ହେବନି ନା।
ହଁ ସେଟା ତ ସତ କଥା, କିନ୍ତୁ ଯେତେ ବି ମାନେ ଯେତେ ଗରମ ହଉ, ଥଣ୍ଡା ହଉ, ବର୍ଷା ହଉ, ଜଗନ୍ନାଥ ଥ ମନ୍ଦିରରେ କେବେ ଭିଡ଼ କମିଚି?
ନା ଲୋକ ବାଡ଼ିଆ ପିଟା, ହୁଁ।
ଏବେ ସବୁ ବାହାର ଯୋଉ ଏଇ ଯୋଉ ବଙ୍ଗାଳୀ ମାନେ ସବୁ ଆସିକି ସେ ସମୁଦ୍ର କୂଳରେ ବୁଲୁଥିବେ ଭଲ ମଜା ଲାଗିବ କିନ୍ତୁ। ଖରା ଦିନଟା ସିନା ଲୋକ ଡରିକି ଯାଉନାହାନ୍ତି। ନହନେ ଖରାଦିନ ଭଳିଆ ମଜା କୋଉଠି ନାହିଁ, ଶୀତ ଦିନରେ କସ୍ ସମୁଦ୍ର ଭଲ ଲାଗିବ?
ହଁ, ଏବେ ସେ ସମୁ ମୁଦ୍ର କୂଳରେ ଯାହା ବସିକି ମଜା ନବୁ ଆଉ।
ହଁ
ରାତି ରୋଷେଇ? ନା ଆମେ ଯାଇଥିଲୁ ଗୋଟେ ଥର ସଂକ୍ରାନ୍ତିରେ ଯାଇଚୁ ଯୋଉ ଭିଡ ହେଇଥିଲା କୁହନି ଅ ମୋ ସ୍ଵାମୀ ମୋ ଝିଅ କୁ ତାଙ୍କ ମୁଣ୍ଡ ଉପରେ କାନ୍ଧରେ ବସେଇ ବସେଇ ନେଇ ନେଇକି କିଆ ଗଲେ ଯୋଉ ଭିଡ଼ ଭଗବାନ ଆମେ ତ ଭାବିଲୁ ଆମେ ପହଞ୍ଚି ପାରିବୁନି ବୋଧେ ଠାକୁରଙ୍କ ପାଖରେ।
ମତେ ତ ସେଇ ଡର ବୋଲି ମୁଁ ଯାଏନି।
ଦ ସକାଳ ଦଶଟାରେ ଲାଇ ଆମେ ଛିଡାହେଲୁ ଧାଡିରେ, ଯାଇକି ପହଞ୍ଚିଲୁ ଛଅଟା ବେଳେ ଜଗନ୍ନାଥ ମନ୍ଦିର ପୁଣି ସେଠୁ ମନ୍ଦିର ଦର୍ଶନ କରି ଠାକୁରଙ୍କ ଦର୍ଶନ କରି ତାପରେ ଅବଢ଼ା ଖାଇ ଆସିଲାକୁ ହେଲା ରାତି ଆଠଟା। ପୁଣି ସମୁଦ୍ର କୂଳକୁ ଗଲୁ ଆଠଟା ରାତିରେ। ପୁଣି ବସ୍ ରେ ଫେରିଲୁ ରାତିରେ ଆସି ଏଗାରଟା ବାରଟାରେ ଆସି ଘରେ ପହଞ୍ଚିଲୁ ଆଉ ଡର ଲାଗୁଛି ଯିବା ପାଇଁ। ଏତେ ଭିଡ ହେଲେ କେମିତି ଯିବୁ?
ହଁ ତାପରେ ଆମେ ବଡ ଲୋ କ ପଳେଇବୁ ମୁଗ୍ ଭଲ କିଛି ନାହିଁ ମାନେ କିଛି ନଲେ ବିରକ୍ତି ଲାଗିବନି। ଛୁଆମାନଙ୍କୁ ନେଇକି ଗଲା ବେଳୁ
ନାଇଁ ମୋ ଝିଅ ବି ତଥାବି ମୋ ଝିଅ ବି ତଥାବି ଆଠ ବର୍ଷ ହେଇଛି ମାତ୍ର, ସେବି କୋଉ ବଡଟା ହେଲାଣି ଏତେ ଭିଡ ହଉଛି ଖାଲି ତ ଠେଲା ପେଲା ଆଉ।
ତାପରେ ସବୁ ଭଲ ସେ ମନ୍ଦିର ଭିତରକୁ ଗଲାବେଳୁ ମୋର ଡର।
ନାଇଁ ମନ୍ଦିର ଯଦି ତମେ ପୁରା ଭୋରୁ ଦର୍ଶନ କରିବ ଠାକୁରଙ୍କୁ ଟିକେ କମି ଥିବ ଧାଡି, କିନ୍ତୁ ଏବେ ଯୋଉ ଆମେ ଯୋଉ ଟାଇମରେ ଗ ବ୍ ଆମେ ଯୋଉ ସମୟରେ ଗଲୁ ହେ ଭଗବାନ ଯୋଉ ଭିଡ଼ ମାନେ କୁହନି ଅ ସକାଳୁ ଆମେ ଦହିବରା ଟିକେ ଖାଇକି ଯାଇଥିଲୁ ତାପରେ ଯାଇକି ରାତି ଆଠଟାରେ ଅଭଡ଼ା ଟିକେ ପାଇଲୁ। ସେ ପୁଣି ଅଭଡା ଯେ ଏତେ ରେଟ ସବୁ ତକ ଦାମ୍ କରିଦେଇନି କି ଅଭଡା? ଆଗୁ ଆଗରୁ ତମ, ହଁ ଆଗରୁ ଅଳ୍ପ ପ ଦାମରେ ତମେ ଖାଇ ପାରୁଥିଲ ଏବେ ଗୋଟେ ଯୋଉମାନେ ଉ ମାନେ ଅ ଯୋଉମାନେ ଟିକେ ଗରିବ ଶ୍ରେଣୀରେ ଟିକେ ମଧ୍ୟବିତ୍ତ ଶ୍ରେଣୀର ସିଏ କେମିତି ଖାଇବେ? ଓ ସବୁତକ ସବୁତ ଦାମ୍ ବଢିଗଲାଣି। ସିଏ ଯଦି ଟିକେ ଅନ୍ନ ଟିକେ ଡ଼ାଲି ଟିକେ ଏମିତି ଆଣିଲାକୁ ତାକୁ ଶହେ ଟଙ୍କାରେ ଏତିକି ଏତିକି ଦଉଛି। ଟିକେ ଟିକେ, ଆଉ ସେ କଁ ପେଟ ତ ପୁରୁନଥିବ ଆମେପା ଦିଇଟା ଅଁ ଯୋଉ ମିଲ୍ ଆଣିକି ଖାଇଲୁ। ସେଥିରେ ବି ପେଟ ପୁରିଲାନି ଆସିକି ବାହାରେ ଖାଇଲୁ ଆଉ ସମୁଦ୍ର କୂଳ ସେ ଯୋଉ କା କୁଡି ସେ ଯୋଉ ଇଏ ଗୁଡାକ ସବୁ ଖାଇଲୁ ଆଉ କଣ ଖାଇବୁ।
ହଁ ଖାଲି ପଭଡା ଟିକେ ପାଇଦବା କଥା ଆଉ ମହାପ୍ରସାଦ ଯେହେତୁ ଆଉ।
ପେଟ ସିନା ପେଟ ସିନା ପୁରି ବନି କିନ୍ତୁ ଅଳ୍ପ ଖାଇଲେ ବି ଆମ ପାଇଁ ମାନେ ଖୁସି। ହଁ ମୋ ଝିଅର ତ ପୁରା ବୋହୁତ ଫସନ୍ଦ ଆଉ ଥରେ କୋହୁଚି ପୁରି ଯିବା ଯିବା ଯେ ଦେଖିବା ଆଉ ସମୟ ହେଲେ ଯିବା ଆଉ। ଏବେ ତ ପୁଣି ଏଁ ସ୍କୁଲ ଖୋଲିବ ଯେ ପିଲାମାନେ ତାଙ୍କ ପାଠ ପଢାରେ ବ୍ୟସ୍ତ ଆଉ କୁଆଡେ ମଣିଷ ଯାଉଚି ଯେ ଯିବ।
ହଁ ସତ କଥା।
ରାତି ରୋଷେଇ କେତେବେଳେ ଆରମ୍ଭ ହବ?
ରାତି ରୋଷେଇ ଆରମ୍ଭ ହବ ସେଇ ସାଢେ ସାତଟା ଆଠଟା ବେଳକୁ
ହଁ।
କଣ ଅଛି ତ ଭାତ ତ ଅଛି ଆଉ ପିଲାମାନେ ଯାହା ରୁଟି ଖାଇବେ। ମୋର ତ ପଖାଳ ଆଉ ତାଙ୍କ ବାବା ଖାଇବେ ଗରମ ଭାତ ଏମିତି ମିଶେଇ ମିଶେଇ ଖାଇଦୋବୁ।
ଓହୋ ଆଉ ପିଲାମାନଙ୍କ ପାଠ ପଢା କିଏ ତମେ ପଢୋଉଚ?
ହଁ। ଛାଡିନି ତାକୁ କୁଆଡେ ପଢେଇବାକୁ ମୁଁ ନିଜେ ପଢୋଉଚି ସ୍କୁଲ ଯାହା ଯାଉଚନ୍ତି ସେଇଠି ପଢିକି ଆସୁଚନ୍ତି। ଆଉ ମୁଁ ପଢୋଉଚି।
ହୁଁ ପିଲାମାନଙ୍କର ଆଗରୁ ସ୍କୁଲ ମାନଙ୍କର କଣ ପାଠ ପଢା ହୋଉଥିଲା ଏବେ ତ ସ୍କୁଲ ମାନଙ୍କରେ କମ୍ ଟିଉସନ ମାନଙ୍କରେ ବେଶୀ ପାଠ ପଢା ହୋଉଚି।
ଆ ମୁଁ ତଥାପି ଟ୍ୟଉସନ୍ ତାକୁ ଛାଡେନି କାରଣ ଆଗ ମୁଁ ପଢେଇବି। ତାପରେ ଟିକେ ବଡ ହୁଅନ୍ତୁ ତାକୁ ଛାଡିବି। ଏତେ ଛୋଟରୁ କାହିଁକି ଛାଡିବି।
ହଁ ସେଟା ବି ଠିକ୍ କଥା। ଆଉ ତମେ ପିଲା ସବୁ ଯାଉଚନ୍ତି କୋଉଥିରେ ସ୍କୁଲ?
ଏ ଅଟୋ ଗୋଟେ କରିଦେଇଚି ସେଇଥିରେ ଯାଉଚନ୍ତି ବୋହୁତ ପିଲା ଯାଉଚନ୍ତି ତାଙ୍କର ଶ୍ରେଣୀର।
ହୁଁ ହୁଁ।
ଯାଉଚନ୍ତି ଅଟୋ ଘର ପାଖକୁ ଆସି ନୋଉଚି ଫୁଣି ଆସିକି ଛାଡୁଚି।
ଓହୋ।
ଆଉ ଶାଶୁଙ୍କ ଦେହ ଭଲ ଅଛି?
ହଁ।
ଆଉ ତମ ସ୍ଵାମୀ ତ ଅଫିସରୁୁ ଆସିନଥିବେ ବୋଧେ ନା?
ନା ନା ସିଏ ଆସିଲା ବେଳକୁ ଟିକେ ଡେରି ମାସର ପ୍ରଥମେ ପ୍ରଥମେ ଟିକେ ଜଲଦି ତାପରେ ସେ ଦଶ ଡେଇଁନା ମାନେ ଡେରି।
ଓହୋ ଆଉ ତମେ କଣ ଆଉ ଅଁ ଚାକିରି ବାକିରି କରୁଚ?
ନା ନା ଏଇ ତ ଛୁଆଙ୍କ ପଛରେ ତାର ସମୟ ହୋଉନି ଆଉ କୋଉ ଚାକିରି କରିବ।
ଓହୋ ଆଗରୁ ବାହା ବାହାଘର ପୂର୍ବରୁ କରୁଥୁଲ?
ନା ନା ମୁଁ ତ ପରୀକ୍ଷା ପରୀକ୍ଷା ଦୋଉଥିଲି। ଯୋଉ ଯାହା ବାହାରୁଥିଲା ଆମର ଗମେଣ୍ଟ ଳର ପରୀକ୍ଷା ଯୋଉ ସର କାରୀ ଯୋଉ ଚାକିରି ପାଇଁ କିଛି ପରୀକ୍ଷା ସେ ଆଉ ବେଶୀ ଆମର ଜେନେରାଲ ବୋଲି କିଛି ଆଉ ପ୍ରାୟ ହେଇପାରିଲାନି।
ହୁଁ।
ତ ସେଇ ଯୋଗୁରୁ ବାହାହେ-ବାହାଘର ପରେ ଏମାନଙ୍କ କଥା ବୁଝିଲା ବେଳୁ ଆଉ ଚାକିରି ବାକିରି କିଛି ଯେ ବୁଝି